ହ୍ୟାଲୋ।
ଆଜ୍ଞା ମ୍ୟାଡାମ ନମସ୍କାର।
ନମସ୍କାର ନମସ୍କାର ମ୍ୟାଡ଼ାମ।
ଆଉ କଣ କରିଛନ୍ତି?
ଏଇ ଟିକେ ବସିଥିଲି ଆଉ। ଖାଇ ପିଇକି ଟିକେ ଶୋଇଥିଲି ଉଠିକି ଏଇ ବସିଛି।
ଆଜ ଆ
ଏ ଆଖିଟା କାହିଁକି ଟିକେ ଲେଞ୍ଜରେଇକି ଟିକେ ପାଣି ଗଡୁଥିଲା।
ଆଉ ଟିକେ ଏବେ ଚାଉଳ ଆଖିରେ ପକେଇ ଦେଇଛି ଆଉ।
ଆଉ ଆଖିରେ ବୋଧେ ଧୂଳି ଫୁଳି କିଛି ପଶି ଫଶି ଯାଇଛି ବୋଧେ ଆଉ।
କଣ ହେଇଛି ସେଇଥିପାଇଁ ଆଖିଟା ଟିକେ ଲେଞ୍ଜରେଉଛି। ନାଇ ଗୋଟେ ସେ ସାନ ଭଉଣୀ କହିଲା। ମୁଁ ତା କଥା ଶୁଣିକି ଗୋଟେ ଚାଉଳ ଆଖିରେ ପକେଇ ଦେଇଛି ଆଉ।
ଆଚ୍ଛା ଆଚ୍ଛା ଆଉ ଆପଣ ଖାଇ ପିଇ ସାରିଲେଣି?
ହଁ ଏଇ ଖାଇସାରିକି ଟିକେ ରେଷ୍ଟ କରିଥିଲି ଉଠିକି ଏଇ ଚାଉଳଟେ ଆଖିରେ ପକେଇଲି ଆଉ। ବସିଚି ଏବେ ଆଉ।
ଆଉ ଆପଣଙ୍କର ପୁଅ?
ପୁଅ ଏଇ ତାର ବସିଚି ତାର ଟିଉସନ କରିବ ଆଉ। ଏ ଟିଉସନ ଦି
ଆଉ ପୁଅ କଣ ଖାଇଲେ?
ପୁଅ ତାର ସ୍କୁଲ ଯାଇଥିଲା। ତା ସ୍କୁଲ।
ଆଉ ଆପଣଙ୍କ କଥା ଟିକେ କମ୍ ଶୁବୁଚି ବଡ ପାଟିରେ କୋହୁନାହାନ୍ତି।
ଆଜ୍ଞା ମୁଁ କହିଲି ପୁଅ ଟିକେ ସ୍କୁଲ ଆଜି ଯାଇଥିଲା ତ। ଆଉ ତାର ସ୍କୁଲ ସାଢେ ବାରଟାରେ ଛୁଟି ହବାର ଥିଲା। ମୁଁ ଆଜି ତାର ଶନିବାର ମୁଁ ଆଉ ଜାଣିନି ଆସିକି ଗୋଟେ ବାଜିଲାଣି।
ମୁଁ ସେଇଠୁ ତାକୁ ଫେରେ ଗୋଟେରେ ଗଲି ଆଣିବା ପାଇଁ ଦେଖିଲାକୁ ସବୁ ପିଲା ପଳେଇ ଯାଇଥିଲେ। ଆଉ ତାଙ୍କର ଗୁରୁମା ଯିଏ ସିଏ ତା ବାପାଙ୍କ ମୋବାଇଲ କି ଫୋନ୍ କରିଚନ୍ତି କି ପିଲାକୁ ଆସିକି ନବ ନାଇଁ କି।
ଆଉ ଆଜି ତ ତମର ସାଢେ ବାରଟାରେ ଛୁଟି। ମୁଁ ଯାଇକି ଯେମିତି ପହଞ୍ଚିଲି ପୁଅ ସେଠୁ ମୋ ସହିତ ଆସିଲା। ଆଉ ସିଏ ଛୋ ଟ ପିଲା ଜାଣି ପାରୁନାହିଁ। ସେ କୋହୁଚି ନଅଟାରୁ ଛୁଟି ହେଇଗଲାଣି। ମୁଁ କହିଲି ନାଇଁ ତୋର ତ ସାଢେ ବାରଟାରେ ତମ ଗୁରୁମା କହିଲେ ଆଉ ବି ନେଇକି ଆସିଲି ଆଉ। ଆଉ ଆପଣଙ୍କର ପିଲାପିଲି କଣ କରୁଚନ୍ତି?
ପୁଅ ହେଇ ଆମର କାନ୍ଦୁଚି ଟିକେ ତାକୁ ଟିକେ ଧରିକି ବସିଚି ଆଉ।
ଆଜ୍ଞା ପୁଅର ଦେହ ପା ଭଲ ଅଛି ତ?
ଆଜ୍ଞା ଆଜ୍ଞା।
ଆଉ ଥଣ୍ଡା ଫଣ୍ଡା ଏବେ ଟିକେ ସିଜିନ ଚେଞ୍ଜ ହୋଉଚି ଜଗି ରଖି
ନାଇଁ ଥଣ୍ଡା ଫଣ୍ଡା ଏତେ ଟିକେ ଏଇଖେଣେ ଏବେ ଟିକେ ଗରମ ପଡିଚି ବୋଲି ଟିକେ ଥଣ୍ଡା ଏତେ ନାଇଁ ଭଲ
ଆଜ୍ଞା। ଆଉ ଆପଣଙ୍କର ସିଆଡେ ପାଗ ଏବେ କେମିତି ଅଛି?
ପାଗ ଟିକେ ଏବେ ବର୍ଷା ଉଠେଇଚି। ସେ ପୁଣି ହେଇ ଥିବ ଫୁଣି ଖରା ତ ହୋଉଚି। ବର୍ଷା ସେ ବର୍ଷାର ଲାଭ ନାହିଁ କିଛି।
ଏ ଆମ ଇଆଡେ ତ ବର୍ଷା ଏବେ ପକେଇଲାଣି। ଅଧଘଣ୍ଟା ହେଇଗଲାଣି।
ହୁଁ। ଆଜ୍ଞା ଆଜ୍ଞା ହୋଉ ସେ ବର୍ଷା ବୋନଧେ ହେଇ ହେଇକି ଏପଟକୁ ଆସିବ ଆଉ।
ଆଜ୍ଞା ଆଉ କଣ ଆଜି ଆପଣ ଖାଇବା ପିଇବା କଲେ ଗାଧୁଆବେଳେ?
ଖାଇବା କଣ ଆଜ୍ଞା ଆଜି ତ ଶନିବାର ସାଧା ସବୁ ହେଇଚି।
ଆଜ୍ଞା।
ଭାତ ହେଇଚି ଡାଲି ଆଉ ଆମର କୋବି ତରକାରୀ। ଆଉ ଖଟା ଆଉ ଏଇ ସବୁ ଆଉ। ଶାଗ ଭଜାଟେ।
ହଁ ଆମର ବି ଖଟା ଟିକେ ମୁଁ କରିଥିଲି। ଆମ୍ବ ଖଟା। ଟିକେ।
ଆମ୍ବ ବି ପାଚିଲା ଆମ୍ବ ବି ଆସୁଛି ସେ ତାକୁ ଖାଉଛୁ ଏଇ ଆଉ।
ଆଜ୍ଞା।
ହ
ଆଉ ଆମର ବି ଏଠି ବର୍ଷା ଚାଲିଛି, ଟିକେ ଥଣ୍ଡା ଲାଗୁଛି ବର୍ଷା ପାଇଁ।
ଆଜ୍ଞା।
ଆଉ ଏଇ ଗଛ ଗୁଡିକ ସବୁ ଲଗେଇଥିଲି। ଗଛ ଗୁଡିକ ଟିକେ ପାଣି ଫାଣି ଟିକେ ଯାହା ଏଇ ବର୍ଷା ହେଲେ ଗଛ ଟିକେ ପାଣି ପାଇଯିବ ଆଉ।
କି କି ଗଛ ଆଜ୍ଞା ଲଗେଇଥିବେ କେତେ ପ୍ରକାରର?
ଏଇ ସବୁ ଫୁଲ ଗଛ ଲଗେଇଥିଲି ଆଉ ସେ ଟିକେ ବର୍ଷା ନଥିଲା ତ। ଗଛ ଟିକେ ଶୁଖି ଯାଇଥିଲା।
ଆଜ୍ଞା।
ତାପରେ ମୁଁ ଆମର ଗୋଟେ ଛୋଟ କୁକୁରଟେ ରଖିଛୁ ସିଏ ଯାଇ ସେ ଗଛ ଡାଳ ଫାଳ ସବୁ ଭାଙ୍ଗି ଦେଇଥିଲା। ଆଉ ଟିକେ ଏଇ ହଁ ସେ କାମୁଡିକି ସବୁ ପକେଇ ଦଉଛି। ଛୋଟ କୁକୁରଟା ତ ଆଉ ସେ ଗଛ ଡାଳ ସବୁ କାମୁଡିକି ତଳେ ଗଦା କରିଦଉଛି।
ତାକୁ ଖେଳିବା ପାଇଁ କଣ ଜିନିଷ ଦେଇଦବ। ସିଏ ଆଉ ଗଛ ଖାଇବନି।
ତାର ଖେଳିବା ଜିନିଷ ସେ କୁକୁରର ବଲ୍ ଫଲ୍ ସବୁ ଦିଆହଉଛି। ଆଉ ତାର ଗୋଟେ ବୋନ ଦିଆହେଇଛି ସେ ଚୋବେେଇବା ପାଇଁ। ତା ଦ ତ ଶୁଳେଇଲେ।
ଆଉ ସିଏ କିନ୍ତୁ ତାର ଗଛ କଣ ସବୁ କାଟିକି ଗଦା କରୁଛି।
ଆଚ୍ଛା, ଆଚ୍ଛା। ହଁ
ଆଉ ଆପଣ କଣ ସବୁ ମାନେ ଗାଁ ରେ ସବୁ ଆପଣଙ୍କର ରଜରେ ସବୁ କଣ ସବୁ କଲେ?
ଆଜ୍ଞା କଣ କହିଲେ?
ରଜ ପର୍ବରେ ଆପଣଙ୍କ ଗାଁରେ ସବୁ କଣ କେମିତି ପାଳନ କଲେ?
ରଜ ପର୍ବ ଆଜ୍ଞା ଆମର ତ ଏଇଠି ଭଲ ହୁଏ।
ଆଜ୍ଞା।
ଆଉ ଏବେ ତ ଆମର ଟିକେ ପରିବାର ସଂସାର ଭିତରେ ଜଞ୍ଜାଳ ଟିକେ ରହିଲା। ବାମ ଟ ପାଳନ କରିପାରୁନ ଠିକ ସେ। ଗାଁର ଲୋକମାନୋନ ଭଲରେ ଯାଇନ୍ତି ପାଳିଲେ ଆଉ।
ଆଜ୍ଞା।
ହଁ ଆମର ବି ସେପଟେ ଗାଁ ରେ ବହୁତ ଟିକେ ଲୋକ ଖୁସି ବାସି ହେଇ ଟିକେ ପର୍ବ ପାଳନ କରନ୍ତି।
ଆଉ ଟିକେ ଡୋଳି ପୁଖୋଳି ବି ଖେଳନ୍ତି। ଆଉ ଆମର ପିଲାମାନେ ବି ଟିକେ ବୁଲାବୁଲି କରନ୍ତି ଆଉ ଆମର ରଜରେ ସବୁଠାରୁ ପ୍ରଥମ ହେଲା ରଜ ପାନ। ଆଉ ଆପଣଙ୍କ ରଜ ପାନ ଖାଆନ୍ତି ନା?
ଆଜ୍ଞା ଆଜ୍ଞା ରଜରେ ତ ଆମେ ପାନ ଓ ପ୍ରାୟ ଖାଉ ଛୋଟବେେଳେ ଏବେ କାହା ନା ଖଣ୍ଡେ ଖାଇଦଉଛ ଆଉ।
ଆଉ ଏବେ ପାନ ଖାଇବାକୁ ଆଜିକଲିକା ଯୁବପିଢି ପସନ୍ଦ କରୁନାହାନ୍ତି।
ଆଜ୍ଞା ଆଜ୍ଞା।
ଆଉ ସେ ପାଟି ନାଲି ହବ କିଏ ସେ ପାନ ଖାଇବ ଏଇଆ ଭଧିକି ଲୋକ ସେ ପାନ
ହଁ ରଜରେ ପାନ ଖାଆନ୍ତୁ କି କିଏ ନ ଖାଆନ୍ତୁ ଲୋକ ଅଭ୍ୟାସ ଥାଉ ନଥାଉ କିନ୍ତୁ ରଜରେ ଯା ବି ହୋଉ ଖଣ୍ଡେ ଖାଉଛନ୍ତି
ଆଁ୍ା ଆଉ ଘରେ ସବୁ ଆପଣଙ୍କର ବାପା ମା ସମସ୍ତେ ଭଲ ଅଛନ୍ତି।
ଆଜ୍ଞା କଣ କହିଲେ
ମୁ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ସବୁ ହଁ ଭଲ ସମସ୍ତେ ଅଛନ୍ତି ଆଉ
ହଁ ଆଉ ଆପଣଙ୍କର କଣ ସବୁ ମାନେ ଗଛ ବୁଛ ସବୁ ବର୍ଷ
ଆଜ୍ଞା କଣ କହିଲେ?
ବର୍ଷାଦିନିଆ ଗଛ ବୁଚଛ ସବୁ କଣ ଲଗେଇଛନ୍ତି?
ବର୍ଷା ଦିନିଆ ଗଛ ଆମର ଏଇ କଣ ଭେଣ୍ଡି ଫେଣ୍ଡି ସବୁ ଲାଗିଥିଲା ସିଏ କ ଗଛ ଗୁଡିକ ସବୁ ମରିଗଲାଣି ଆଉ ଶୁଖି ଶାଖି ଗଲେ ଆଉ ଏବେ ନୂଆ ଗଛ ଆଣି ପୁଣି ଲଗେଇଲେ ଯାଇକି ଯାହା ହବ ଆଉ
ଆଜ୍ଞା ଆଜ୍ଞା ହଁ ଆମର ବାଡି ବଗିଚାରେ ଗଛ ଲଗେଇବା ନିହାତି ଦରକାର ଆମେ ଯେତିକି ପନିପରିବା ବଜାରରୁୁ କିଣିକି ଆଣୁଛନ୍ତି ଆମର ବାଡିରେ ବି ଅଳ୍ପ କିଛି ପରିବା ବାହାରିଗଲେ। ଆମର ବି ମାନେ କିଣିବାର ପଇସାଟା ବଞ୍ଚିଯିବ ତାପରେ ଆମେ ବି ଗୋଟେ ବା ରୁ ଆମେ ଭଲ ପରିବା ପାଇବା
ଆଜ୍ଞା ଆଜ୍ଞା ବାଡି ପରିବାଟା ଟା ବହୁତ ଭଲ ନା ସ୍ୱାସ୍ଥ୍ୟ ପ୍ର ପକ୍ଷେ ଲୋକମାନେ ସେଟା ବୁଝି ପାରୁନାହାନ୍ତି। ଲୋକମାନେ ପରିଶ୍ରମ ନ କରିବା ପାଇଁ ବଜାରରୁ ଆଣିି ଖାଇ ଦଉଛନ୍ତି। କିନ୍ତୁ ସେଟା ଠିକ ନୁହେଁ
ଆପଣଙ୍କର ଶାଗ କଣ ହେଲା ଆପଣ ବଜାରରୁ ଶାଗ ଆଣି କିଣିକି ଖାଇବେ
ସେ ଯୋଉ ଭଳି ଲାଗିବ ଆପଣଙ୍କ ବାଡି ଶାଗ ଆହୁରି ବଢିଆ ଲାଗିବ
ଆଜ୍ଞା ଶାଗ ଟା ଆମର ସ ସଜନା ଶାଗ ଟା ପ୍ରାୟ ଆମର ସବୁବେଳେ ମିଳିଯାଏ ଆମ ଗଛରୁ
ଆଜ୍ଞା
ଆଉ ବାକି ଆଗରେ ଆମର ବିଲ ଅଛି ସେଠୁ କଳନ ଶାଗ ପ୍ରାୟ ସେ ସେଠୁ ସବୁ ସ୍ତ୍ରୀ ଲୋକ ମାନେ ଆଜ୍ଞା ଆଜ୍ଞା ସେ ଏବେ ହଉଛି ତାକୁ ଏ ଆମ ଗାଁ ରେ ଜଣେ ଅଛନ୍ତି ଚାନ୍ଦ ବୋଉ ବୋଲି ସି ସବୁବେଳେ ତୋଳି ନେଇି ଖାଉଛନ୍ତି
ଆଜ୍ଞା ସିଏ ଅହୋ ଆପଣଙ୍କର ବୋଉ ହେବେ ସେଇ ନାଇଁ
ଆଜ୍ଞା ବୋଉ ମାନେ ଆମର ମା ଝିଅ ହେଲେ ଆଉ ବୁଝିବେ।
ହଁ ହଁ ଆଉ ସବୁ ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ସମସ୍ତେ ଯାହା ଯେମିତି ଭଲରେ ସବୁ ଅଛନ୍ତି ପ୍ରାୟ ଆଉ।
ଆଜ୍ଞା ଆଉ ଆମର ଏଇ ହଁ ଦେହ ପାହା ଭଲ ଅଛି ଟିକେ ଆଖି ଟା ଟିକେ ଖୁଞ୍ଚି ହଉଛି। ଆଉ ଆମର ଏଇ ଯୋଉ ବର୍ଷ ତାପବନ ହବା ଦ୍ଵାରା ଲୋକ ତ ଏବେ ସବୁ ଘରେ ଇନଭର୍ଟର ଲଗେଇ ଦେଲେଣି। ଆଉ ଆଗରୁ ଆମ ତ ବିବିରି ଆଲୁଅ, ଆମର ଯେଉଁ ମହମବତୀ ତୀ ଏ ସବୁ ଲୋକ ସବୁ ଭୁଲିଗଲେଣି ଏବେ ଆମ ଇଆଡେ ବର୍ଷା ହଉଛି କିନ୍ତୁ ଆମେ ଏ ସେ ସବୁ ଜିନିଷ ବ୍ୟବହାର କରୁନୁ। ଲୋକ ସମସ୍ତେ ବହୁତ ଜାଣିଗଲେଣି ମାନେ ଜିନିଷ ଆମ କେମିତି କଣ ଚଳିବା କଣ କରିବା।
ଏବେ ତ ସବୁ ବିଭିନ୍ନ ପ୍ରକାରର ଲାଇଟ୍ ସୁବିଧା ସବୁ ହେଇଗଲାଣି।
ଆଜ୍ଞା। ଆଉ ଆମର ଏଇ ଗୋଟେ ଚାର୍ଜର ଲାଇଟ୍ ଥୁଆ ହେଇଛି। ସେଟା ହେଇ ମୁଁ ଦେଖିଲି ଏବେ ରଖା ହେଇଛି ତ। ଦେଲି ସେ ସବୁ ଆଲୋକ ଆଗ ଯୁଗ ଥିଲା ସବୁ ଲୋକ ବ୍ୟବହାର କରୁଥିଲେ। ଆଉ ସିଏ ଏବେ ତାର ଆବଶ୍ୟକ ପଡୁନାହିଁ। ଆଉ ଆମେ ସବୁ ଲଣ୍ଠନ ଆମର ହେଲା ଡିବା ତ ଏବେ ଆଉ ଦେଖିବାକୁ ମିଳୁନି।
ଆଜ୍ଞା।
ସେସବୁ ଆମର ଯୋଉ ପିଲାମାନେ ଜନ୍ମ ହୋଇଛନ୍ତି। ସେମାନେ ଡିବିରି ଆଲୁଅ କି ଆମେ ଯଉ ହାରକିନି ଲଗେଇ ପାଠ ପଢୁଥିଲୁ। ସେମାନେ
ଦିବା ଆଗୁ ଆଗ ପୁରା ଆମେ ସବୁ ପାଠ ପଢିଲା ବେଳେ ଗୋଟେ ଲଣ୍ଠନ ଗୋଟେ ଥିଲା। ତା ଉପରେ ଗୋଟେ ଲ୍ୟାମ୍ପ ଗୋଟେ ଥିଲା ସେ ସବୁ ସେ ପିଲା ଆଉ ଦେଖିବାକୁ ପାଉନାହାନ୍ତି।
ଦେଖିବାକୁ ପାଉନାହାନ୍ତି। ଏବେ ସବୁ ଯୁଗ ପରିବର୍ତ୍ତନ ହଉଛି। ଆମର ଇଆଡ଼େ ତ ବର୍ଷା କଳା ଅନ୍ଧାର କରି ପକଉଛି।
ନାଇଁ ଆମ ଏପଟେ ବର୍ଷା ଟିକେ ଉଠେଇଥିଲା ଏବେ ସାଙ୍ଗେ ସାଙ୍ଗେ କଣ ଟିକେ ଛିଞ୍ଚିଦେଲା ତାପରେ ଆଉ ହଉନି।
ଆଜ୍ଞା ନାଇ ଆମ ଏଆଡେ ବର୍ଷା ଚାଲିଛି ଟିକେ ଥଣ୍ଡା ଲାଗୁଛି।
ଆଜ୍ଞା ବର୍ଷା ଟା ହେଲେ ହେଲେ ଏଇ ଯୋଉ ଭୀଷଣ ଗରମ ହଉଛି ଟିକେ ଥଣ୍ଡା ଲାଗନ୍ତା।
ଥଣ୍ଡାଟିିକେ ଆମର ଆଡକେ ଆ
ପରିବା।
ଆଉ ଏ ସବୁ ପିଲାମାନେ ତ ଦେଖିବେ ବର୍ଷା ହଉଛି ମାନେ ସେ ଯାଇ ଆଗେ ପାଣି ଭିତରେ ପଶିବେ। ତେଣୁକରି ତାଙ୍କୁ ଟିକେ ଜବ ଦି ଇ ପିଲାମାନେେ ବର୍ଷା ପାଣି ଦେଖିବେ ମାନେ ଆଗେ ଯାଇକି ପାଣିରେ ପଶିବେ।
ଆଜ୍ଞା ସେ ଆଗ ଆଗ ଯୁଗ ପିଲାମାନେେ ସବୁ ବର୍ଷା ହେଲା ମାନେ ବହୁତ ଖୁସି ହେଇଯାଉଥିଲେ। ଡଙ୍ଗା କରି ଛୋଟ ଛୋଟ ଡଙ୍ଗା କରିକା ପାଣିରେ ଭସଉଥିଲେ। ତାପରେ ସେ ପାଣିରେ ନିଜେ ପଶିକି ବି ଖେଳୁଥିଲେ ଏବେକା ପିଲା ଆ ସେ ସବୁକୁ ପସନ୍ଦ କରୁନାହାନ୍ତି। ସେ ଖାଲି ଯାହା ମୋବାଇଲ ରେ ନିଜର ସମୟ ନଷ୍ଟ କରୁଛନ୍ତି।
ହଁ ଆଜ୍ଞା
ଆଜ୍ଞା। ଆଉ ଆପଣଙ୍କ ପୁଅ ଖାଇ ପିଇକି ଶୋଇଛନ୍ତି ବୋଧେ
ହଁ ପୁଅ ଶୋଇଛି ସେ ଟିଉସନ୍ କରିବ ଆଉ ଚାରିଟା ବାଜିଲେ ଆଉ ଏଇ ବର୍ଷା ହଉଛି ଆଜ୍ଞା ଏଇ ବର୍ଷା ତ ଆମର ଏଠି ଚାଲିଛି ଆଉ
ବର୍ଷା ପାଗ ଆପଣଙ୍କର ଥଣ୍ଡା ଲାଗୁଥିବ ସେପଟେ ଆମର ଏଠି ପ୍ରବଳ ଗରମ ଫ୍ୟାନ ଦି ଦିଟା ଚାଲିକିବି। ଗରମ ଆମ ଛୋଟ ପୁଅ, ଗରମ ଜମା ସହିପାରେନି।
ଆଜ୍ଞା।
କଣ କରିବା, ଆଡଜେଷ୍ଟ କରିବା ଆଉ କଣ?
ହ ଆଜ୍ଞା, ଛୋଟ ପିଲାଟିକୁ ଟିକେ ପବନ ହାୱା ଦେବେ ନା, ଆଉ ଆମେ ବଡ ମଣିଷ ସିନା ସହିଯିବା, ଛୋଟ ପିଲା ତ ଗରମ ସହିପାରିବେନି।
ଆଜ୍ଞା ଆ ସେ ଟିକେ ଛୋଟ ପିଲା ମାନେ ଟିକେ ଅସୁବିଧା ହଉଛି ତାଙ୍କୁ ଆଉ
ସେମାନେ ଶୋଇ ପାରନ୍ତିନି ବି
ଆଜ୍ଞା